ହ୍ୟାଲୋ। ନମସ୍କାର ମେଡ
ଖାଇସ କଣ ନା ବ୍ରେଫା କରିଥିଲେ? ହଁ ହଁ ଆପଣ ଭଲ ଅଛନ୍ତି?
ହଁ ହଁ। କଣ କହୁଥିଲେ?
ହଁ ଆପଣଙ୍କ ଲଞ୍ଚ
ନାଇଁ ନାଇଁ ଜଳଖିଆ ଖିଆ ହେଇଥିଲା ସକାଳେ ଚାହା ଟିକେ ପିଆ ହେଇଥିଲା। ବାକି ଖିଆହବ ବ୍ରେକଫାଷ୍ଟ ହେଇନି।
ହୁଁ ହୁଁ।
ଏବେ ଅଲଗା କାମ ସବୁ ଥିଲା ପୁଅକୁ ସ୍କୁଲ ପଠେଇବାର ଥିଲା ତ ହଁ ଖୋଲିଲା। ତ ଲଞ୍ଚ, ଲଞ୍ଚ ଫଞ୍ଚ ଦେଇକି ପଠେଇବାର ଥିଲା, ସେ ସବୁ ସରିଲା।
ହୁଁ, ହୁଁ।
ଗାଧେଇ ପାଧେଇକି ଆସିଲି ଆଉ। ଖାଇବା ହବ ଆଉ। ଟିଫିନ୍ ଖିଆ ହବ। ଆପଣଙ୍କର ସରିଲାଣି ବ୍ରେକଫାଷ୍ଟ?
ସରିଲାଣି। ମୁଁ ଝିଅକୁ ନେଇକି ଟି ସ୍କୁଲ ଛାଡିକି ଆସିଲେ
ଆଚ୍ଛା। ଆଉ, ଆପଣ ପଢାନ୍ତି? ଝିଅକୁ ଘରେ ପଢାନ୍ତି?
ହଁ, ଝିଅକୁ ପାଠ ପଢାଏ ଯେ ସେ କହିଲା ଟିକେ ଛୋଟ ଛୁଆକୁ ପଢେଇବା ଟା ବେଶୀ କଷ୍ଟ ସାଧ୍ୟ ଅଟେ। କଷ୍ଟ ନୁହେଁ, ସେ ଯୋଉ
ହଁ, ଛୋଟ ଛୁଆଙ୍କ ପାଇଁ ମୁଁ ବି ଛୋଟ ପୁଅ ପଢାଏ ଛୋଟ ପିଲା। ହଁ।
ଦରକାର ପଡିଥାଏ। ତେଣୁକରି ବି କି ବଡ ପିଲା ନ ପଢେଇ ହେଇ ଯାଇଥାଏ ନା ଛୋଟ ଛୁଆ ତାଙ୍କୁ ତା ପ୍ରାୟ ତା ମା ପଢେଇଥାଏ। ହଁ, ହଁ ମୁଁ ପଢେଇଥାଏ। ଆଉ ବେଶୀ ବେଶୀ ପଢେଇଥାଏ ତାଙ୍କର ତା ମା। ସେ ମା ପଢେଇଥାଏ ଝିଅ ଡରି ଥାଏ। ଆଉ ମତେ ଟିକେ ଡ ଏମିତି ଡରି ନାଇଁ କ ଟିକେ ତା ମା ସହିତ ମା ର କଥା ଯଦି ଶୁଣିବେ ପାଠ ପଢା ଟାଇମକୁ ଝିଅ ତ ଆଉ ବାପାର ସହିତ
ହୁଁ, ହୁଁ, ହୁଁ।
ହଁ ଶୁଣିଲି
ନାଇଁ ପିଲାମାନଙ୍କୁ ଛୋଟ ପିଲାମାନଙ୍କୁ ପଢେଇବାର ପ୍ରୋସେସ ଥାଏ। ତାଙ୍କୁ ପାଠ ବସେଇକି ପାଠ କହିକି ପଢିଲେ ସେମାନେ ପଢିବେନି। ଖେଳେଇ ଖେଳେଇକିରି ପଢେଇବାକୁ ହେଲେ ସେ ପଢିବେ। ଆଉ ଜିନଷ
ତାଙ୍କର ହୁଁ, ତାପରେ ତାଙ୍କର ଯେତେବେଳେ ମୁଡ ହବ ପଢିବା ପାଇଁ
ହଁ ନାଇଁ ମୁଡ଼ ଟା ନୁହଁ, ତାଙ୍କୁ ପାଠଟାକୁ ଆମେ ପାଠ ଦେଇକି ଭଳିଆ କହିକି ପଢେଇବାନି। ତାଙ୍କୁ ଏଇଟା ଗୋଟେ ମାନେ ଟାସ୍କ ଯେମିତି ଦିଆ ହେଇଛି ତମେ କର। ହଁ, ଏଇଟା କଲେ ତମକୁ ଏଇ ଜିନିଷ ମିିଳିବ। ଏଇଟା କରିପାରିବ କି ନାହିଁ। ତାଙ୍କୁ ଗୋଟେ ଖେଳ ଭଳିଆ କରିକି ଛୋ ଛୋଟ ପିଲାମାନଙ୍କୁ ପ୍ରାୟତ ଏଇ ଜିନିଷ କରିଲେ ହିଁ ସେ ପଢ଼ିବେ। କାଉଣ୍ଟ୍ କରିବାର ଅଛି ତ କହିଲୁ ତୁ ଗଣିକି ଲେଖେ ମାନେ ଲେଖେ ସେମିତି ନାଇ। କି ଏଇ ହଁ ଫୋର୍ ଅଛି ଥ୍ରୀ ଅଛି ଏତିକି ମିଶି ଗଲେ କେତେ ହବ। ତ ଏମିତି ଯଦି କହିକି ପଢ଼େଇବେ
ତାକୁ ଟାଇପ୍ ର ଆମର ଝିଅ ସେ ଦୋକାନ ଟାଇପ୍ ର ହୋଇକିରି, ତୁ ଏତିକି ଚକୋଲେଟ୍ ଆଣିଥିଲୁ ଆଉ ଏତିକି ଚକଲେଟ୍ ହେଲା କେତେ ହେଲା ଗୋଟେ ଗେମ୍ ଟେ ଖେଳିବା ଚାଲେ। କହଲେ ସିଏ ତାସ୍ ରେ କ କହିବ, ମଝିରେ ମଝିରେ ତାସ୍ ରେ କହିବ। ଆଉ ନୂଆ ବାବା ମୁଁ ଗୋଟେ ଗେମ୍ ଖେଳିବା। ସିଏ ମତେ କୋଶ୍ଚିନ୍ ପ ପଚାରିବ। ଆ କେତେ ରହିଲା ଯେମିତି ସେ ଏଡିସିନ୍ ଟା ଶିଖି ଯାଉଚି ଆଉ ମିଶ୍ରାଣ ଶିକ୍ଷିଯାଏ ଫେଡ଼ାଣ ମଧ୍ୟ ଶିକ୍ଷି ଯାଉଛି। ଆଉ ଆଗର ପ ପରି ତ ନୁହେଁ ଯେ ପିଲାମାନଙ୍କ ଘୋଷେଇବା ବାଡେଇବା, ସେ ଆଗର ଫାଞ୍ଚା ନାହିଁ।
ହଁ, ଏବେ ପିଲାଙ୍କୁ ଯେ ଯେତିକି ଜିନିଷ ମାନେ ତ ତରିକା ହେଇଗଲାଣି ପାଠ ପଢ଼େଇବା ଟା ଗୋଟେ ତରିକା ହେଇଗଲାଣି। କି ଏଇ ହିସାବରେ ପଢ଼େଇଲେ ସେମାନେ ଭଲ ସେ ଧରିବେ। ଆମେ କହିବା କି ଯଉ ଆପୁଲ୍ ସ୍ପେଲିଂ ଘୋଷ ଘୋଷ ଘୋଷ ସେମିତିଆ କହିଲେ ହବନି ସେମାନେ ଯଦି ଆ ଆର ସାଉଣ୍ଡ୍ କଣ। ପର ସଉଣ୍ଡ୍ କଣ ଏଲ୍ ସଉଣ୍ଡ୍ କଣ ତ ଏଇଟା ଯଦି ଉଚ୍ଚାରଣ ଶିଖି ଗଲେ ତ ସେମାନେ ଆରାମ୍ ସେ ମନେ ରଖିଦେବେ ଆଉ ଯେ କେତେକ ଇଂଲିଶ୍ ୱାର୍ଡ ଆସିବ ଲାଇଫ୍ ରେ ସେମାନେ ସବୁ ଯାକ ୱାର୍ଡ କୁ ଭଲ କି ସ୍ପେଲିଂ କରିପାରିବେ। ଆଉ ଆଉ ଆମ ବେଳେ କଣ ଥିଲା ଆମେ ଦଶ ପଚାଶ୍ ଥର ଲେଖୁଥିଲେ ସେଇୟାକୁ ରଟୁଥିଲେ ର ଟା ମାରୁଥିଲେ ସେ ଭୁଲି ଯାଉଥିଲେ କୋଉଠି ଆଈ ଭୁଲି ଯାଉଛନ୍ତି ତ କୋଉଟି ଏ ଭୁଲି ଯାଉଥିଲେ ଆଉ ଘୋଷି ଘୋଷି ଥୟା ଥକା ହଉଥିଲେ ସେତେବେଳେ ଟିକ୍ ଆମକୁ ସାର୍ ମାନେ ପ ଚାରୁ ଥିଲେ ଆମେ ଡରରେ ଅଧେ କୋଚେନ୍ ଭୁଲିି ହିଁ ଯାଉଥିଲେ। ହଁ ନାଇ ଭୟ ତାପ ଆଇ ଜାଗାରେ ଆମର ଇ ଭୁ ଭୁଲି ଯାଇ ଥିବା ହଁ ଭୟ ତ ଥିଲା ଏକେରେ ତାପରେ ରଟା ମାରିଲେ ମନ ରୁହେନି ନା ସବୁ ଜିନିଷ। ତ ସେଠି ଆମେ ସେଇଟା ଭୁଲି ଯାଉଥିଲେ କିନ୍ତୁ ଏବେ ପିଲାମାନେ ଯେହେତୁ ଟ୍ରିକ୍ସ୍ ରେ ପଢ଼ୁଚନ୍ତି ତାଙ୍କର ସବୁ। ସ୍ପେଲିଙ୍ଗ୍ ଯେତେ ଉଆଡ୍ ଆସୁ ଗୋ ଗୋଟେ ଇଂଲିସ୍ ମିଡିୟମ୍ ଛୁଆର କେତେ ବୁକ୍ ସାରା ଇଂଲିଶ୍ ତ ସେ କେତେ ରଟା ମାରିବ ସେଥିପାଇ ତା କୁ ଆସିଛି ଫାଷ୍ଟ୍ ଫନିକ୍ ଶିଖିବେ। ମାନେ ଉଚ୍ଚାରଣ କରିବା ଟା ଶିଖିବେ କେମିତି ତ ଯେତେବେଳେ ସେ ଉଚ୍ଚାରଣ ଶି ଖି ଯାଉଛନ୍ତି ସେତେବେଳେ ସେ ବଲ ବଡ ମାନେ ଯେ ତେ ୱାର୍ଡ ଆସୁ ସବୁ ଯାଙ୍କୁ ସ୍ପେଲ୍ କରିଦେବେ କହିଦେବେ କି ହଁ ଏଇ ୱାର୍ଡର ଏୟା ସ ସ୍ପେଲିଙ୍ଗ୍ ହେଲା ଏୟା। ସେମତି ଗଣିତରେ ବି ଟ୍ରିକ୍ସ୍ ଆସିଗଲାଣି ଆଜ୍ଞା। ଆଉ ଓ ଲେଖିବା ପାଇଁ ବି ସେମତି ଆଜ୍ଞା। ଲେଖିବା ପାଇଁ ବି ସେମିତି ଟ୍ରିକ୍ସ୍ ଆସି ଲାଣି ଆମ ଭଳିଆ ନାଇଁକି ଚଖଡି ଆଉ ସିଲଟ ଧରି ମଡ଼ଉଥିଲେ ଯେମିତି ସେମି ତିବି ନାଇ। ଏବେ ତାଙ୍କୁ ଦିଆ ହଉଛି କଣ ଲାଇନ୍ ଦିଆ ହଉଛି ବିନ୍ଦୁ ଦିଆ ହଉଛି। ଆଉ କର୍ବ ଦିଆ ହଉଛି ଏଇ ସବୁ ଗୁଡା ଶିଖ ଏଇଗୁଡା ଶିଖିଗଲେ ପାଠ ହେଇଯିବ। ବୁଝିପାରୁଛନ୍ତି କି ଯେମିତି କି ଗୋଟେ ବା ମାନେ ଗୋ ଗୋଟେ ଲମ୍ବା ଷ୍ଟାଣ୍ଡିଙ୍ଗ୍ ଲାଇନ୍ କର ସେଇ ଷ୍ଟାଣ୍ଡିଙ୍ଗ୍ ଲାଇନ୍ ରେ ତମର ଏ ହେଇଯିବ ବି ହେଇଯିବ କର୍ବ ଗଲେ ବି ହେଇଯିବ ଆଜ୍ଞା ତ ଏମତି ତରିକା।
ନାଇ ଏବେ ଟିକେ ବ୍ର ଅ ପଢ଼ା ଟା କୁ ଆଗ ଯଉ ପଢ଼ା ପୁରା ପାର୍ଥକ୍ୟ ରହୁଛି। ଆମ ବେଳକୁ ଚତୁର୍ଥ କ୍ଲାସ ରେ ଇଂଲିଶ ଷ୍ଟାର୍ଟ ହବ। ଏ ତ ଘୋଷା ଆରମ୍ଭ କରିବେ ହୁଁ ହୁଁ ତ ଯାହା ପାଇଁ ଆମେ ବି ବେଶୀ କଷ୍ଟ ହଉଥିଲା ସେଇ ସମୟରେ ହୁଁ।
ଆଉ ଏବେ ପ୍ରଥମ ରୁ ହଁ ଏବେ ପ୍ରଥମରୁ ଓଡିଆ କଣ ଅଛି କି ଓଡିଆ ଟାକୁ ଯେତେ ପ୍ରାଧାନ୍ୟ ଦିଆ ହଉନି ପ୍ରଥମେ ଆଗେଇଂଲିଶ ର ଆଲଫାବେଟ୍ ଶିଖ। ଅ କ୍ୟାପିଟଲ ଲେଟର୍ ଶିଖ ସ୍ମଲ ଲେଟର୍ର ଶିଖ ନମ୍ବର ଶିିକ। ଏବେ ସେଇଟା ରହୁଛି ଆମେ ବି ଯେତେବେଳେ ୱାନ୍ ଟୁ ଟୁ ଲେଖୁଥିଲେ ମାନେ କଣ କହିଲେ ଅକ୍ଷରଟେ ଲେଖୁଥିଲେ ସ୍ପେଲିଂ କରିକି ଆମେ ବି ରଟା ମାରିକି ଲେଖୁଥିଲେ କିନ୍ତୁ ଏବେ ପିଲା ତାକୁ ହଁ ୱନ ଏନିଇୱନ ଏନିଇୱନ ଦଶ ଥର ଏକୁ ରଟା ମାରି ମାରିକି ତାପରେ ମାନେ ସେଭେଣ୍ଟି ଟୁ ଲେଖିଲା ବେଳକୁ ଆମକୁ ଆଉ ଆସୁନଥିଲା ବୁଝିଲେ କି। ତ ଏ ଏବେ କିନ୍ତୁ ପିଲାମାନେ ଆରାମସେ ସେ ଜିନିଷକୁ ଏତେ ଭଲସେ କ୍ୟାଚ୍ କରୁଚନ୍ତି ଆଉ ସ୍ପେଲିଂ ଟା ଭଲ ତାଙ୍କର ହେଇଯିବାରୁ ସେମାନେ ଲେଖି ଦଉଛନ୍ତି ସବୁ ଜିନିଷ ଆରାମ
ସ୍ପେଂଲିଟା ହଁ ହେଇଗଲେ ଓଡିଆଟା ହେଲେ ତା ତାଙ୍କ ଅଟୋମେଟ ହେଇଯିବ କାରଣ ଓଡିଆ ଟା ଘରେ ତ କଥା ଟିକେ ଅଟିକେ ଅଭ୍ୟାସ କରିଦେଲେ ଆଉ ସେ ସେମାନେ ସହଜ ଇଂଲିଶ ଟା ଯେହେତୁ ତାଙ୍କ ପାଇଁ କଷ୍ଟକରଥିଲା କିନ୍ତୁ ଏବେ
ଓଡିଆ ଟିକେ କଷ୍ଟ ହୁଏ।
ନାଇଁ ନାଇଁ ସେ ମ୍ୟାଡାମ କଷ୍ଟ ହବନି ଯେହେତୁ ଆମେ ଓଡିଆ ମ୍ୟାଡାମ କଥା ହେବେ ଭାଷା ହେବେ ଟି କେ ଆଉଟିକେ ପ୍ରାୟୋରିଟି ଦେବେ ଓଡିଆଟାକୁ ବେଶୀ କିଛି କଷ୍ଟ ହବନି ତାଙ୍କୁ।
ହଁ ନାଇଁ ଯଦି ମାତ୍ରା ଗୁଡା ଶିଖି ଗଲେ, ଆଜ୍ଞା ଯଦି ମାତ୍ର ଗୁଡା ଶିଖିଗଲେ ହସେଇକାର ଦୀର୍ଘାଇକାର ଏଗୁଡା ଯଦି ଶିଖିଯିବେ ପିଲା ମୂଳରୁ ଶିିଖିଯିବେ ତ ଆଉ ଅସ
ତା ହଁ ଅସୁବିଧା ଏଇଟା କଣ ପୁରା ଯେ ଓଡିଆ ଟାକୁ ପୁରା ନେଗ୍ଲେଟ୍ କରିଦେଲେ ତା
ଆଜ୍ଞା ସେ ଯୋଉ ଆମେ ନେଗ୍ଲେଟ୍ କରୁଛେ ଆମେ ବି ନେଗ୍ଲେଟ କରୁଛେ ଆମେ ବି ପ୍ୟାରେଣ୍ଟସ ହେଇକି ବି ନେଗ୍ଲେଟ କରୁଛେ।
ସେଇ ସେଇଟା ତାଙ୍କପାଇଁ ଡିଫିକଲ୍ଟ ହଉଛି।
ଓଡିଆ ଟା ହିନ୍ଦୀ ଟାକୁ ଆମେ ଛୁଆ ବେଳୁ ନେଗ୍ଲେଟ୍ କରଉଚେ। ଯଦି ଛୁଆ ବେଳୁ ଆମେ ତାଙ୍କୁ ହସଉ ଊକାର ଦୀର୍ଘ ଉ କାର ଋ କାର ଆଉ ଯୋଉ ମଫଳା ବଫଳା ଏଇଟା ସବୁ କ୍ଲିଅର କରିଦବା ଆଜ୍ଞା ଯେମିତ୍ ସେମାନେ ଇଂଲିଶ ରେ ଶିଖି ଯାଉଛନ୍ତି ମାତ୍ରା ଶିଖି ଯାଉଚନ୍ତି। ହଁ ତ ସେମିତି ଯଦି ଶିଖିଯିବ ସେଟା, ଆଜ୍ଞା ସବୁ ତମେ ମଷ୍ଟ ହଁ ମଷ୍ଟ ତମେ ଗୋଟେ ତମର ମାତୃଭାଷା ଆଞ୍ଚଳିକ ଭାଷା ନିହାତି ତମ ସବଜେକ୍ଟେରେ ରହିବ। ତେଣିକି ଯେକୌଣସି ସ୍କୁଲ୍ ରେ ପଢୁଛୁ ପଢ ଆଜ୍ଞା ଆଜ୍ଞା ଗୋଟେ ବାହାର ଲାଙ୍ଗୁଏଜ୍ ଶି ତିନିଟା ଏବେ ତିନିଟା ଲାଙ୍ଗୁଏଜ୍ ଆସୁଚି। ଅ ଗୋଟେ ଇଂଲିଶ ଟା ଶିଖିବେ ଗୋଟେ ବାହାର ଦେଶ ମାନେ ବାହାର ଲାଙ୍ଗୁଏଜ୍ କିଛି ଗୋଟେ ଶିଖିବେ। ଆଉ ଆମ ଆଞ୍ଚଳିକ ଭାଷାଟା ଶିଖିବେ ଏଇଟା କମ୍ପଲସରି ହେଇଗଲା ନାଇଥି, ଟେନଥ ରେ କମ୍ପଲସରି ସି ବିଏସ୍ ରେ ହେଇଗଲା।
କିଛି ଅସୁବିଧା ନାହିଁ ଆମେ ସେଉ ତାପରେ ପିଲା ବଡ ହେଲା ପରେ ତାଙ୍କର ତାଙ୍କର ଶିକ୍ଷା ହଁ। ବଡ ହେଲା ପରେ ତାପରେ ତାଙ୍କୁ ଖାଲି ଯେତିକ ଉଁ ଆଉ ଟିକେ ପ୍ରେସର ଦେବାକୁ ପଡିବ। କିଛି ସମୟ ପରେ ଯେ ତମର ନାଇଥ୍ ଟେନଥ୍ ଏଇତ ପଳେଇ ଆସିଲା ଟିକେ କିଛିଟା ପ୍ରେସର ଦେବାକୁ ପଡିବ ନ ପ୍ରେସର ଦେଲେ ହବନି ତା ସମୟ ଅନୁସାରେ।
ହଁ ହଁ ନାଇଁ ପ୍ରେସର ନାହିଁ ପିଲାଙ୍କୁ ପ୍ରପର୍ ଗାଇଡିଆନ୍ସ ଦରକାର।
ହୁଁ ଗାଇଡ ଦରକାର ସିସମେଡ ଗାଇଡ ଦବାକୁ ପଡିବ ଟିକେ।
ହଁ ପ୍ରେସର ଦେଲେ ତ ପିଲା ଚିଡିଯିବେ ହେଇ ମତେ ପ୍ରେସର କରୁଚନ୍ତି ପ୍ୟାରେଣ୍ଟସେ ହେଇ ଅ ମତେ ମୋ କଥା ବୁଝୁନାହାଁନ୍ତି କିନ୍ତୁ ସେମାନଙ୍କର ଖାଲି ପାଠ କଥା କହୁଚନ୍ତି।
ହଁ ନାଇଁ ତାଙ୍କୁ କିଛି ହିତ ଉପଦେଶ୍ ମଧ୍ୟ ଦେବା ଜରୁରୀ ବର୍ତ୍ତମାନ ଯୁଗରେ ହିତ ଉପଦେଶ ମଧ୍ୟ ଦିଆଯାଇଥାଏ ଘରେ ମଧ୍ୟ ଧ୍ୟ ଭଲ ହିତ ଉପଦେଶ ଦି ଦେଲେ ସେ ସମାଜରେ କେମିତି ଚଳିପାରିବ ଭଲରେ ଭଲ ମଣିଷ ଟିଏ ହେ
କଣ ଆମେ ଆମେ ଆମ ବାପା ମାଆଙ୍କୁ ଡରୁଥିଲେ ଏବେ ଆମ ପିଲାମାନେ ଆମକୁ ଡରୁନାହାନ୍ତି।
ତେଣୁ କରିିତ ଏତେ
ଆଜ୍ଞା ସେଥିପାଇଁ ଆମେ ତାଙ୍କୁ ହଁ ଆମେ ତାଙ୍କୁ ସବୁବେଳେ ଗାଇଡ ଗାଇଡ଼ କରିକି ମାନେ ସାଙ୍ଗ ହିସାବରେ ତାଙ୍କ ସହିତ ସବୁ କଥା ସେୟାର କରିବା ତାଙ୍କୁ ଶିଖେଇବା କି ଆମକୁ ସବୁ କଥା ଶିଖ ମାନେ କୁହ ଆସିକି ତମକୁ ଯୋଉଠି ଅସୁବିଧା ହଉଛି ସେଇଟା କୁହ।
ତାଙ୍କର କୋଉଟା କୋଉଟା କରିବା ଦ୍ଵାରା ଭଲ ଅଭ୍ୟାସ, କୋଉଟା ଖରାପ ଅଭ୍ୟାସ।
ଆଉ ଆଜିକାଲି ପିଲାମାନେ ବେଶୀ ନିଜ ଭିତରେ କଥା ରଖୁଛନ୍ତି। ନିଜ ଭିତରେ କଥାଟାକୁ ରଖୁଛନ୍ତି ବହୁତ ଛୋଟ ଛୋଟ ପିଲା ଆପଣ ଦେଖିବେ ନିଜ ଭିତରେ କଥା ରଖିକି ଡିପ୍ରେସ ରହୁଛନ୍ତି ତ ସେଇଟାକୁ ତାଙ୍କୁ କୁହାଯିବ କି ନାଇଁ ତମେ ସବୁିଜିନଷ ତମ ଆଗେ ତମ ତମେ ତମ ବାପା ମାଆଙ୍କୁ କୁହ।
ହୁଁ। ଆ ସେ ନିଜ ଭିତରେ ଯୋଉ କଥା ର ହଁ ରଖୁଛି। ସେଇଆ ଦେଖିବା। ସେଇଟା ନିଜେ ତାଙ୍କର ପିତା ମାତା
ଆଜ୍ଞା ଯଦି ଭୁଲ୍ ବି ତମେ କରି ପିଲାଙ୍କୁ ଶିଖେଇବା କଥା ତମେ ଯଦି ଭୁଲ୍ ବି କରୁଚ ଆଗେ ଆସିକି ଆଗେ ଆମ ତମ ବାପା ବାପା ହଉ କି ମା ହଉ ଭୁଲ୍ ଟା ଜଣାଅ ଯଦି ବାପ ମା ତମ ଠାରୁ ଶୁଣିଦେବେ ଅ କି ଏଇଟା ଭୁଲ୍ ହେଇଛି ତାହେଲେ ଏତେ ରି ତମକୁ ପାଟି କରିବେନି କି ରାଗିବେନି। କିନ୍ତୁ ବାହାରୁ ଶୁଣିଲେ ଅସୁବିଧା। ତ ତମେ ଭୁଲ୍ କର କି ଠିକ୍ କର ଆସିକି ମାନିଯିବ ନାଇଁ ମୋର ଏଇଆ ଭୁଲ ହେଇଛି।
ମୋ ଝିଅକୁ ତ ସେଇ ଟାଇପ୍ ର ଶିଖେଇଛି। ସେ ଏଷ୍ଟା କାମ କରିଥିବ ତା ସେ ଥି ଥିବ ଯଦି ଆମା ଆସିଲୁ କନ୍ ମା ସେ କହ
ଆଜ୍ଞା ମୁଁ ବି ସେମତି ପୁଅକୁ କଇଚି ସେ ତାର ସ୍କୁଲ ରେ କହିକି ଯଦି ହଁ ସ୍କୁଲ ରେ ଯଦି କିଛି ଭୁଲ୍ କରିକି ବି ଆସିଥିବ। ସିଏ ଆସିକି ମାନିଯିବ କି ମାମା ମୋର ଗୋଟେ ମିଷ୍ଟେକ୍ ହେଇଛି ଏଇଆ ହେଇଛି। ଆଉ ଯଦି ମା କିଛି ଗୋଟେ କ୍ଲାସ୍ ବି ଡିଷ୍ଟର୍ବ କରିଥିବ ମାମା ମୁଁ କ୍ଲାସ୍। ଡିଷ୍ଟର୍ବ କରିକି ଆସିଛି ଆଉ ଲେଖିନି। ଟିକେ କାନ୍ଦିକିରି ମୁହଁ ଟା ଶୁକେଇକିରି କହିବ ସେମିତି ମୁଁ କିଛି କହିବିନି କିନ୍ତୁ କହିଦିଏ।
ହୁଁ ହୁଁ ହୁଁ ହୁଁ। ସେ
ତ ଏଇଟା ଆମେ ଆଖି ଦେଖେଇବା ଡରାଇବା ମାରିବା ଏମିତି କଲେ ହବନି।
ଏବେ ଏବେ କଣ ପିଲାମାନଙ୍କୁ ମଧ୍ୟ ଆମର ଭଲ ସଂସ୍କାର ଦେବା ଶିଖେଇବାର ଅଛି। କାଇଁ ଆଗାମୀ ଭବିଷ୍ୟତରେ ସେମାନେ ଗୋଟେ ଭଲ ମଣିଷ ହେବେ କିପରି ରହିପାରିବେ।
ସଂସ୍କାର ଟା ପରିବାରରୁ ଶିଖିଛି ଯେ ଗୋଟେ ପରିବରେ ସବୁ ଜିନିଷ ଭଲରେ ହଉଥିବ ଚଢା ଖରାବ୍ ଭାଷା ଏସବୁ ହଉନଥିବ ପିଲା ଅଟୋମେଟିକଲି ଭଲ ଜିନିଷ ଶିଖିବ ବାପା ମା ଯଦି ଭଲ ବାପା ଯଦି ପିଲାଙ୍କୁ ବସେଇକି ପର ଆଲୋଚନା କରୁଥିବେ ଘରର ଅନ୍ୟ ଲୋକଙ୍କ ବିରୁଦ୍ଧରେ ଗପୁଥିବେ ପିସ୍ ପିଲା ବି ସେୟା ଶିଖିବ ନା।
ସେଇଥିରେ ଯେ ଏମାନଙ୍କର ଘରେ ଅଛନ୍ତି ଜେଜେ ବାପା ଅଛନ୍ତି ପୁଅ ପୁଅ ଏମାନେ ଅଛନ୍ତି। ସେମାନେ ଯଦି ଖରାପ ବ୍ୟବହାର ଶିଖେଇ କରିଥିବେ ଏମାନେ ସେଇଆ ଶିଖିଥାନ୍ତି ଯଦି ଗୋଟେ ଭଲ ସଂସ୍କାର ଦେଇ ଶିଖେଇଥିବା ତେବେ ସମସ୍ତଙ୍କୁ ପ୍ରଣାମ କରିବାରେ ଶିଖିବ। ଏଇ ଜିନିଷ ମଧ୍ୟ ଆଜିକା ଯୁଗରେ ମଧ୍ୟ ପ୍ରଣାମ କରିବାର ମଧ୍ୟ ଏଇ ଯାକ ଭୁଲିଯାଆନ୍ତି। ଇଂଲିଶ ମିଡିୟମ ଗୋଟେ ବଡ ଲୋକ କଣ ଦେଖିଲେ ପ୍ରଣାମ କରିବ ଏଇ ସଂସ୍କାର ଯୋଉଟା ଯଉଟା ଆମ ଭାରତରେ ସଂସ୍କାରଟା ଅଛି। ଭଲ ମଧ୍ୟ ଥିଲା ସିଏ ଜିନିଷ ଶିଖିବ। ବମାନାନଙ୍କୁ ଯଦି ଆମେ ବଡ଼ମାନାନଙ୍କୁ ପ୍ରଣାମ କରିବାର ଅର୍ଥ ବଡମାନାନଙ୍କର କଥା ମାନିବା ମଧ୍ୟ ତାଙ୍କେ ଯାହା କହୁଛନ୍ତି ଠିକ କହୁଚନ୍ତି। ସେଇ ଜିନିଷ ଯାକ ଆମେ ଭୁଲି ଯାଉଚନ୍ତି। ସେ ପିଲାଟି ପ୍ରଣାମ କରେ ଏଲେ ହଁ ସେ ଗୋଟେ କ ଅ ଗୋଟେ ଜିନିଷ ବାହାର, ହଁ ପ୍ରଣାମ କରିବା ଶିଖିଲା ତାପରେ ନିସ୍ ସିଏ ହଉଚି ସିଏ ଗୋଟେ ଆମଠୁ ବଡ ଆମ ବାପାଙ୍କ ହେଲେ ବଡ ହେଇଥିଏ। ସେ ଆମହଲେ ମୋ ଠାରୁ ବଡ ଗୋଟେ, ହଁ ତାଙ୍କଠୁ ଗୋଟେ ଭଲ କଥା ସିଏ କଣ କେବଳ ବା ବାପା ମାଙ୍କୁ ଛାଡିଦେଲେ ଅନ୍ୟାନ୍ୟଙ୍କୁ ଅ କିପରି ବ୍ୟବହାର କରେ ସେ ଭୁଲି ଯାଇଥାଏ।
ଆଜ୍ଞା ଆଜ୍ଞା ଏଇଟା ପି-ପିଲା ପରିବାରରୁ ଏଇଟା ଶିଖିବା କଥା।
ହୁଁ ଏଇଟା ପିଲାମାନେ ନାଇଁ ନାଇ ହଁ ହଉ ଠିକ୍ ଆପଣଙ୍କ ସହିତ ବି କ-କଥା ହେଇ ଭଲ ଲାଗିଲା ହଉ ହଉ।